ହଁ।
ହଁ କରୁଛୁ କଣ ଖାଇଛୁ?
କଣ କହଲୁ?
କଣ କରୁଛୁ କଣ ଖାଇଛୁ?
ଏଇ ଖାଇନି ଖାଇବି ଆଉ ସକାଳୁ ଆଉ ସିମେଇ ଖାଇଥିଲି ତାପ ଶୋଇ ପଡିଥିଲି ଆମର ତ ମାନେ ଟିକେ ବର୍ଷା ପବନ ହେଲେ ଲାଇନ ଦି ତିନି ଦିନ ରଖଉନି ଏମିତି କରୁଛି ଅସୁବିଧା।
ଆମର ସେଦିନ ଯୋଉ ତାର ଛିଡିଥିଲା ତାପରେ ନଗେଇଲା ପଟରେ ଏତେ ଲାଇନ ଯାଉନି ତ କାଲି ନା ପହର ନ ଯୋଉ ବର୍ଷା ହେଇଥିଲା।
ସେପଟେ ରହୁନୁ ରହୁ ପାଣି ପ ଗୋଟେ ଲାଇନ ନାଇଁ ଅଧାଣିେ ଲାଇନ ଅ ଅଧା ତିନି ଚାରି ଦିନ ହେଲା ଲାଇନ ନାହିଁ।
ମା ସେ ଘଡ ଘଡିଟା ଗୋଟେ ବୋଧେ ପଡିଛି କୋଉଠି? ଏମେ ଯୋଉ ଘଡ ଘଡି ବିଜୁଳି ମାରୁଥିଲା କିଛି ଗୋଟେ ଫାଟଆ ଭଳିଆ ହେଇଥିଲା। ପ୍ଲବ ସାଉ
ସେଇୟା ତାହେଲେ ହେଇଛି ଆଉପଣ ଏମିତି ମାନେେ ବର୍ଷା ହଉଛି ରହିଯାଉଛି ଆପ ଘର ବିଜୁ ରହିବାର ନା ନାଇଁ ଗଲା ଚାଲିଛି
ମା ସେ ଘଡଘଡି ଗ ପଡିଥଥିଲ ନାଇଁ ବାଦଲ ଫଟା ବର୍ଷା ସେଦିନ ହଉଥିଲା
ଅସୁବିଧା ହଉଚ ଗରମ ଏବେ ଟିକେ ଗହ ପଟେ ପ୍ରକାର
ହଁ ରଜ ବେଳେ ରଜ ପାଗ ଦେଲାଣି ରଜ ସରଲାା ପରେ ରଜ ପାଗ ଦେଇଛି
ସେ ବା
ଆଉ
ଆଉ କଣ କଣ କଣ ହେଇଛି ଖାଇବାକୁ କେ ଜାଣ ମୁଁ ଏ ଘରେ ଅଛି ଜାଣିନି ଆଜି ଜଣ ଦାଦାଙ୍କର ହ ଯୋଉଟେ ଛାତ ପଡିବ ହେଲେ ବି ସେ ଦାଦାଙ୍କର ଆମର ଏତେ ଭଲ ପଡ ପଡେ ନା ପଡେନା କହ ନା ଯୋଉ ଆମର ବଡାପାଙ୍କର ଦିଟା ଝିଅ ସେମାନେ ଆସନ୍ତି ସେ ମାନେ ଆମର ବୁ କଣ ପାଇଁ ଝଗଡା ପ୍ରଥମେ। ଷ୍ଟାର୍ଟ ହେଲା କହିଲୁ ଯୋଉ ସେ ଯୋଉ ତାଙ୍କର ଦି ଜଣ ଝିଅ ଆସନ୍ତି ତାଙ୍କ ନମସ୍କାର ଫମସ୍କାର ହୁଅନ୍ତି ଦିନେ କଣ ହେଲା ନା ଯୋଉ ଯାହା ଆଣନ୍ତି ଖାଇବେ ସମସ୍ତଙ୍କ ଘରକୁ ଦିଆ ହୁଏ। ଆମେ ଦେଲୁ। ସେ ଖୁଡି ଙ୍କ ଘରକୁ ସେ ଖୁଡି ସାନ ମା ଘରକୁ। ସାନ ମା ଫେରଇଦେଲେ ଆରେ ଫେରଇଦଲେ। କଣ ସିଏ ତମର କଣ କଲେ ଆମର ହଁ ତମର ଟିକେ ଟିକେ ଝଗଡା ଲାଗ। ତା ବୋଲି ଅ ଇଏ ଖାଇବା କଣ ନା। ଫେରେଇଦବ। ସେମାନେ ଗୋଟେ ଖରାପ ଲାଗିବନି ତାଙ୍କୁ ସେମାନେ ଥିଲେ ପୁଣି।
ମାନେ ଫେରେଇଥାନ୍ତ ସେଇ ଟାଇମ ରେ ଫେରଥାନ୍ତ ହଁ ଏମାନେ ନଥାନ୍ତା। ତମେ ଫେରିଥାନ୍ତ ଗୋଟେ କଥା ସିଏ ଅଛନ୍ତି ସିଏ ତମର। କଣ ଗଲେ ଝିଅ କୁ ।
ଆଚ୍ଛା ସିଏ ତାଙ୍କୁ ଖରାପ ଲାଗିଲା କହିଲାକି ଆମେ। କଣ କଲୁ ଆମେ ଆଣିଥିଲୁ ଆମ ଓଲଟି ସିଏ କହିଲାକି ଆଗେ ଦେଇଦିଅ ସେ ଦାଦଙ୍କ ଘରେ ତାପରେ ତମେ ଏଠି ଖାଇବ ଦେଲାବେଟୁ ସେ ଫେରେଇ ଦେଲେ ଫେରଇଦଲେ ଫେରଇ ଦେଲେ ଆଉ ସେମାନଙ୍କର ମନ ଦୁଃଖ ସେ କହିଲେ କ ଆମେ ଆଉ କିଛି ଇଏ କରିବୁନି ତାଙ୍କୁ କୌଣସି ଇଏରେ କହିବୁନି ତମେ ବି କହୁନ ଆଉ ଝିଅ ଗୁରା ଏମତି ହଉଛନ୍ତି ଆଉ ମୋ ବାପା ଦାଦା ହରିକା ମାନେ ମୋ ବାପା ବଡା ପା ହରିକା ଆଉ ତାଙ୍କୁ ତାଙ୍କ ଇଏରେ ଆଉ ଏମିତି ହେବେ କି। ସେଥିପାଇଁ ସିଏ ବି କିଛି ଆମର ବି ଯାହା ହେଲା ତାଙ୍କୁ ଏତ କୁହାହେଲାନି। ହେଲେ କି ଆମ ଝିଅ ମାନେ ତ ଅଶାନ୍ତ ହେଲେ ଆମେ ଙ୍କ ଏତେ ଇଏ ହବୁ।
ଭଲ ହେଇଛି ଆଜି ବ ଆଜି ବଡ। ପା ବଡ ମା କୁଆଡେ ଯାଉଥିଲେ କି ସକାଳେ।
ନା ତ।
ମୋତେ ଲାଗିଲା ବଡା
ନା ନା ବଡାପା ଆଉ ଦେଇ ଯାଉଥିବେ ଦେଇ ର ଫ-ଫଳି ଯାଇଛି ପୁରା କୁଣ୍ଡେଇ। ଗରମରୁୁ। ସେଇଆକୁ ସେ ଯାଇଥିବ ବଡାପାଙ୍କୁ ଦେଖିଛୁ ମାନେ ଦେଇଥିବେ।
ଥିଲି ଦେଖିଲି ମୁଁ ବଡା ବା ଯାଉଛନ୍ତି ବଡ ମା ବୋଧେ।
ନା ନା ବଡ ମା ବଡ ମା ଯାଇନି କୁଆଡେ ବି ବଡ ମା ଯିବ ରଥଯାତ୍ରା ଗୁଣ୍ଡିଚା ବେଳକୁ ଇଏ ତା ବଡ ଝିଅ ରିଆଙ୍କ ସହିତ ପୁରୀ।
ଓହୋ ରଥୟାତ୍ରା ରେ ପୁରି ଲୋ ମା ଲୋ ମା ଆଗଥର କେତେ ଲୋକ ମରିଗଲ ଜଷ୍ଟ ଆମେ ଆଇଛୁ ଜଷ୍ଟ ଆଇଛୁ। ଏବେ ସାଙ୍ଗେ ସାଙ୍ଗେ ଆଇଛୁ ଷ୍ଟେସନ ଉପରେ ପହଞ୍ଚୁଛୁ ତ ସାଙ୍ଗେ ଦେଖିଲା ବେଳୁ ନିୟୁଜ୍ ଲୋକ ମରିଗଲେ ସେଇଠି ଆଉ।
ସେୟା ପା ସେତା ପୂର୍ବରୁ ଦି ତିନି ଦିନ ଆଗରୁ ଯିବେ। ରହିବେ ସବୁ ସାରିଲେ ଆସିବେ ଆଉ। ପୁରା ଗୁଣ୍ଡିଜା ପନ୍ତ ରହିବେ।
ଭଲ ଭଲ ଆଉ। ଏଇଆ ଏ ଭିଡରେ ଟିକେ ଯାଇଁକି ଯୋଉ ଏତ ବିଆପି ହେଇ ପ ଲୋକ ଦର୍ଶନ ଦେବେ ଆ ଆମ
ହଁ ହଁ।
ତାପର ତ
କଣ ହବ ଠାକୁରଙ୍କ ଡୋରି ଲାଗିଲେ ଯି ଧନ ଆ
ହଁ ଆମର ବା ଆମ ଇଏ ପିଲା ସବୁ କଥା ହେଲେ ଖାଲି ଯ ବାଜି ବାଜି ବାଜି ବାଜି ବାସ୍ ସୋଇରା। ସବୁ ଠିକ ଠାକ ପରେ ଥରେ ଆମ ଜୁନିୟର ସେ ଯୋଉ ପୁଅଟା। ସେ ମନା କଲା ତା ଭଉଣୀ ବାହାଘର ତ ସିଏ କେମିତି ଯାଇ ତା ଉପରେ ସମସ୍ତେ ଚିଲେଇଲେ ତା ଭଉଣୀ ବାଗରେ ସିଏ ତାଙ୍କ ଘର ଯ କାମକୁ ଯିବ ଆ ତମ ସାଙ୍ଗରେ ଯ ବୁଲିବାକୁ ତା ଇଏଟା ବି ତ ଦେଖିବା କଥା
ହଁ ମୁଁ ତ ଗୋଟେ ମଝିରେ କମ୍ପୁଟର ଯାଉଛି ଯୋଉ ତମର ଜଣେ ରହୁଛି ରହୁନି ଏ ଠି ମସରେ
ହଁ।
ଆମ ତଲ ବଚର ସିଏ ସିଏ ଖାଲି ଖାଲି ବୁଲୁଛନ୍ତି ଗାଡିରେ ଆଉ।
ଆଉ ନାହାନ୍ତି ମୋତେ ଥରେ ଇଏ ବି ଦେଖିକି ଗଉଥିଲା ଛକରେ।
ହ ସେଇଆ ବା।
ସିଏ ତ ଗଲା ହେହିଲ ସିଏ ତମ ସାଙ୍ଗ ଗନା। ଜୁନିୟର କହିଲା ସିଏ କେତେ ବୁଲୁ ଯେତେବେଳେ ଯୁଆଡେ ଦେଖିବାକୁ ଭୁଲଥିବେ ସେି ଜଣ ଫିଲ୍ିମ ଦେଖିବାକୁ ଯାଇଥିଲେ ବା।
ିଇଲ ମାଲୋ।
ମଝିରେ ତୁ ହଁ ଏଇ ଖଟ ଯାଇ କଟକ।
କ କହି ବୁହ ଓହ ଏଇ ଯୋଉ କୋଚିଂ ହଉଛନ୍ତି ତାଙ୍କର ସେକେଡିୟର ନା ନା ଇଏ ତ ହଉନି ଏ ବତେ ରହୁଚିଯାଉନି ନା କଣ ଘରକୁ।
ନା ଇଏ ଘରୁ ଯାଉନି ତା ଭଉଣୀ ଜାଣିଛ ତ ସାନ ଭଉଣୀ। ଆଉ ଘର କାହିଁ ଯିବ ତାର ସେଇଠି ରହିଛି ଆଉ ବୁଲୁଚ ଚି
ତାର ଏଇଠି ସାନମୁଡିରେ ହଉଛି।
ନା ଏଇଠି ରହୁନି ସେ ଜାଣିଛି ଆ କଥା ଯୋଉଦିନ କଲେଜ ରୁ ଆମେ ଆସିଲୁନୁ ଇଏ ବଡ ସିଏ ସାନ। କେବଳ ରଜ ତିନି ଦିନ ବୋଧେ। ସେ ଯାଇଥିଲା ଘରୁକୁ।
ଆଉ ଜଣେ ଯୋଉ ତାଙ୍କର ଏବେ ଇଏ କଟି ଯାଇଛି। ହୁଁ ହୁଁ। ସିଏ ତାର ବି ସେଇୟା କହୁଥିଲା କହୁଥିଲା ମୁଁ ବି ଖାଲି ରଜ କେେ ତାର ତ ସେଖେଣ୍ଡ ଇୟର ହେଲା ସେ ତାର ଦ୍ଵିତୀୟ ବର୍ଷ ହେଲା ପ୍ଲସ ଟୁ ର ସେ ତାର ରହିବ ରହିବ କଣ କହିଲା କି ମୁଁ ଖାଲି ରଜ ତିନି ଦିନ ଯିବି। ନା ନ ହେଲେ ଆଉ ସବୁଦିନ ଏଠି ରହିବି। ସେ ଫେରେ ଆଉ କାହା ସାଙ୍ଗରେ ଗପିଲାନି।
ହଁ ମୁଁ ଦେଖିଲି ମୁଁ ତ ମତେ କହୁଥିଲ ମେ କହିବି ବୋଲି ମୋର ମନେ ନାହିଁ ମୁଁ ତର ଦିଦି ମୁଁ ଯାଉଥିଲି ମୁଁ ତାକୁ ଦେଖିଥିଲି ଯୋଉ କଲେଜ ସାମ୍ନାରେ ଯୋଉଟା ନାଇଁ ବସ୍ ଆସିଲି ଯୋଉ ଅପେକ୍ଷା କରନ୍ତି ସବୁ ବସନ୍ତି ସେ ଯୋଉ ଘର ଟା ସେଇ ଘରେ ସିଏ ଆଉ ଗୋଟେ ପିଲା ବସିଥିଲା ମୁଁ ଦିଦି କୁ ଦେଖି
ନା ନା ସିଏଛ ହଁ ସି ହଁ ହେଇଥିବ କିଏ ଜାଣେ ତାର ତ କେତେ ଜଣଙ୍କ ସହିତ ଗପୁଛି।
ମୁଁୁଥିଲ ଦିଦି ସିଏ ଦିଦି ସି ଦି କହୁଛି ସିଏ ଲାଗୁଛି କାହା ସହିତ କଥା ହେଇପାରିବନି ନା କଣ। କାହା ସହିତ କଥା ହେଇପାରିବନି ମୁଁ ତ ଜାଣିନଥିଲି ନା ତାଙ୍କର ଅଲଗା ହେଇଯାଇଛନ୍ତି ବୋଲି।
ହଁ ଅଲଗା ତ ହେଇଯାଇଚନ୍। ଅଲଗା ତାଙ୍କର ହେଇଯାଇଚନ୍ତି। କିନ୍ତୁ ସେ ଆଉ ଜଣଙ୍କ ସହିତ ଗପ୍
ଚୋରି କରୁଛିନ୍ତି। ଭଲ ହେଇଛି, ତାଠରୁ ଅଲଗା ହେଇଯାଇଛି।
ହୁଁ ହେଲେ କଣ ସେ ମା ଉଛ୍। ସେ କଣ ମାନେ ବୁଝିବାକୁ ନାରାଜ କୋହୁଛି ମ
ବୁଝି ଯିବା କଥା ଭଲ ଭଲ ହେଇଛି। ଭଗବାନ ତା ମଙ୍ଗଳ କରିଚନ୍ତି। ତାଠାରୁ ଅଲଗା ହେଇଯାଇଛନ୍ତି କେତ୍ ସେ କୋଉଠି ବେଜିତ୍ ହେଇଥାନ୍ତା ଠିକ୍ ନୁ
କୋହୁଛି ମୁଁ ତା, ପାଇଁ କେତେ କଣ ସହିଛି, ଇଏ କରଛି? ମୋ ମମି ସିଏ, ମୋ ମମି କି ମୁୋ ମୁହଁ! ଦେଖେଇ ପାରିଲନି, ଇଏ କରିପାରିଲିନି।
ହୁଁ! ତାକୁ ବଦଳେଇ ପାଇଲୁନୁ। ତାଠାରୁୁ ଭଲ, ଭଲ ହେଇ ଚି ଅଲା ଏଇଗଲି। ସେ ଗୁଁକ ତତେ କ କହୁଥିଲା କି ସିଏ ଯଉ ଚଣ୍ଡିଖୋଲ ଛକରେ ଯଉଁ ଚୋରି କରିଥିଲେ। ଗୁପଚୁପ୍ ବାଲା ଠାରୁ।
ହଁ କଣ? ଆଲୋ।
ମଁ, ତେ ଏ
ଏଇମାନେ
ହଁ। ସେଇମାନେ ସେଇମାନେ, ଆଉ ଯୋଉ ଆଉ ଗୋଟେ ପିଲାଟା ସହିତ ମତେ ମୋ ସହିତ, ସେ ମିସେନା ସାନ ମୋ ଠାରୁ କଳା ହେଇକି, ଆମ କଲେଜ ର ନୁହଁ। ବାହାର ପିଲାଟା ଆ ସାଙ୍ଗ
ଏଇଜେନ୍ ଆଖେଇ ହଁ ହଁ ହଁ ହ ହଁ ହଁ।
ଇଏ ମିଶିକି
ଦି ଜଣ।
ହୁଁ। ଆଉ କଣ କହିବ? ସେଦିନ, ହଁ, ସେଦିନ ମୁଁ ଯାଇଥିଲି ଛକ ଗୁପଚୁପ ବାଲାଗରା ପାଖରେ ଖାଉଥିଲି।
ହୁଁ।
ସିଏ ଖାଲି କହୁଥା ନିଶିମଳା ପିଲା ନିଶିମଳା ପିଲା ନେଇ ପଳେଇଲା ଆମେ ତା ପଛରେ ଗୋଡେଇଲୁ ଗୋଡେଇଲୁ ହେଲେ ଧରି ପାଇଲୁନୁ। ମୁଁ ଛିଡା ହେଇ ଶୁଣିଲି ମୁଁ ପଚାରିଲି ମୁଁ ବୋଲି କଣ ହେଇଛି? ସେଠୁ ସିଏ ହଠୁ କହିଲା ସିଏ ନିଶିମଳା ପିଲାଟା ଆଉ ସିଏ ଆଇଲା ଖାଇଲା ଖେକ୍ ଫୋନ୍ ପେ ରେ ପଇସା କହିଲା ମୁଁ ଦୁଇଶହ ଟଙ୍କା ପଠେଇଛି ମତେ ଦିଅ। ଆଉ ସିଏ ଛୋଟ ପିଲା ଟା ଥିଲା ସେ ସଟୁ ଦେଇେଇଛି ଆଗେ। ଆଗେ ତଳେ ପଇସା ଦେଇେଇ ଇଏ ତାକୁ ମି ଛେରେ ଦେଖଉଛନ୍ତି, ହେଇ ଦେଖ ପଇସା ଆରିଲା ହେଇ ଦେଖେ ପଇ, ସେ ବାଜିିନି ତାର ଫୋ ସେ ଯଉଁ ଫୋନ ପେଟା ବାଜିିନି। ଏ କହୁଛି! ନା ଆସିନି, ନା ଆସିନି, କହିଲା ଇଏ ଗାଡିରେ ବସିକି ସେ ତା ପାଖକୁ ଆଇଲା ବେଳୁ, ସେ ପଳେଇଲେ ଜୋରରେ। ଇଏ ତା ପଛରେ ଗୌଡେଇଛନ୍ତି, ଛୁଆ ଟା ଆଉ କେତେ ଦୌଡିବ?
ଓହୋ! କ ନେଇଗଲେ?
ଦୁଇଶହ ଟଙ୍କା ନେଇଗଲେ।
ହଉ ଏମିତି କ
ହଁ ମୁଁ କୋଡିଏ ଟଙ୍କାର ଗୁପଚୁପ ଖାଇବ ପଇସା ନାଇଁ, ତମେ ଦୁଇଶ ଟଙ୍କା ଚୋରି କରି ନଉଛ ତାଠାରୁ।
ଖାଉଛନ୍ତି ସେଗୁଡା ସରିଯାଇଛି, ଦେହ କଣ ହଉଛି ଚୋରି ଚାରି କରିକି ଖାଅ
ହଁ ହଁ ସେଇଦିନ ସୋଉଠୁ ମୁଁ ଦେଖିଥିଲି ସେ ପକେଇଥିଲେ, ମଦ ଫଦ ପିଉଥିଲେ ବୋଲି।
ହଁ ସେଇ ପଇସାରେ ଚୋରି ପଇସା
ଏ ଯାର ଯଉ ଏଇ ଯୋଉ ଯୋଉଠି ଛକରେ ଯୋଉଠି। ତା ମାଲିକ ଘର ଆ ତା ସେଇ ଗଡ଼ମଧପୁରରେ ଯେଉଁ ଧରା ପଡ଼ିଥିଲା ତାଙ୍କ ଘର ଗୋଟାଏ ଗାଁ ନୁହେଁକି, ସିଏ ବା ସବୁବେଳେ କୁହନ୍ତି ତାଙ୍କ ସହିତ ମିଶିବୁନୁ ଇଏ ଇଏ ତାକୁ ମାନେ ଏଥରେ ଅଣଫଲୋ ହେରିକା କରିଦେଇଛି, କିନ୍ତୁ ମୁଁ ରଖିଚି ତାକୁ। ମୁଁ କାଟିଦେବି, ସିଏ ତାକୁ କହିଲା ତା ତ ମିଶିବୁନୁ ସିଏ ତାଙ୍କ ଘର ପରିବାର ସବୁ ଚୋର। ତାଙ୍କର ଅଛି ସେ କଳା।
ଆଉ ଅଛି ଆଉ ଚଲେଇଚନ୍ତି।
ଆକୁ ମାଗୁଥିଲା ଥରେ ଗାଡି। ଗାଡ଼ି ଦେ ଗାଡ଼ି ଦେ ଦେ ମନା କନା କଲେ ମୁଁ ଦେବିିନି। ଆଉଥରେ ସେମିତି ମଦ ଫଦ ପିଇକି ଆସିକି ଦୋକାନ ରେ ଇ
ଅଁ ଜମା ପୁରେଇବା କଥା ନୁହେଁ। ତମେ ଗୋଟେ ବ୍ୟବହାର ଭଲ ଶିଖିନା ଇଏ କରିନାହଁ, ସେ କରିନାହଁ।
କଣ ସିଏ କଣ ତା ଦୋକାନ ତମେ ଆଜି ତା ଉପରେ ଏମିତି କହିବ, ତମେ ଯା କହିବ ସେ ଦେଖେଇବ ଗଲା ବସି
କାଁ ପାଇଁ ମ ତମେ ଗୋଟେ ବ୍ୟବହାର ଭଲ ଥାନ୍ତା ମ୍ ମଦ ଫଦ ପିଇ ଆସିବ ଗୋଟେ ବ୍ୟବହାର ଭଲ ନାହିଁ।
ସେଟା ଆଉ ବିଦା କରିଦେଲା ତାକୁ। ଆଉ କଣ ନା ମୁଁ ଯାଉଛି ଖାଇ ପଖାଳ ଖାଇବି।
ହଉ ହଉ ଖା, ରଖ, ହଁ।